ହ୍ୟାଲୋ।
ହଁ କଣ କରୁଥିଲୁ ତୁ?
ଏ ବସିଛି।
ଓହୋ ଖିଏ ପି ତର ସବୁ ସରିଲଣି ନା ନାଇଁ?
ହଁ ହଁ ସରିଲାଣି।
ହଁ ହଁ। କ ନାଇଁ କଣ କରୁଛି ଏଇ ତ ସେଇ ବର୍ଷା ଉଠିଲାଣି ବୋଲି ଏଇଠି ବସିଥିଲି ଟିକେ ଆଉ।
ହୁଁ ହୁଁ ଆଜି ଖରା ହେଇନି?
ନଇଁ ଲୋ ଆଜି ଜମା ବି ଖରା ହେଇନି। ଏଇଠି କାଁଳିଆ କାଁଳିଆ ପାଗ ହେଇଛି ଆଉ ପୁରା ରଜପାଗ ରଜ ଥିଲା ବେଳେ ରଜ ରଜ ପାଗ ହେଲାନି ରଜ ଗଲା ପରେ ରଜ ପାଗ ହଉଛି ଆଉ।
ହୁଁ ହୁଁ ଯା କୁଆଡେ ବୁଲାବୁଲି କରିବ ଭଲ ଭଲ ଜାଗା ତାହେଲେ।
ହଁ ଭଲ ଜାଗା କଣ ଯିବା ଦେଖିବା ୟା ପରେ ପରେ ତ ଦଶହରା ଆଉଛି। ହଁ ଆମର ଏପଟେ ଦଶହରା ଟା ଭଲ ହୁଏ ଭାବିଛି ଦଶହରାରେ ଯାହା ଟିକେ ମଜାମସ୍ତି କରିବୁ ଆଉ କଣ।
ତମ ପଟେ ଭଲ ହୁଏ ଦଶହରା?
ଆଉ ବହୁତ ଭଲ ହୁଏ। ମାନେ ଏଇଠୁ ମାନେ ଆମ ଘରଠୁ ପାଞ୍ଚ କିଲୋମିଟର ଦୂରରେ ଗୋଟେ ଜାଗା ଅଛି ସେଇଠି ଏତେ ବଢିଆ ସେ ଦଶହରା ହଉଛି ଯେ ଆଉ କହନି ଯେତେ କହିଲେ ବି ସରିବନି।
ହଁ। କଣ କଣ ହୁଏ ସେଠି?
ଆମର ଏପଟେ ଦଶହରା ବଳଦ ବୁଲନ୍ତି। ଆଉ ଦୁର୍ଗା ମାଙ୍କର ଦଶ ବାରଟା ଖଣ୍ଡେ ମେଢ ତିଆରି କରନ୍ତି ପୁରା ମୂ ମୂର୍ତ୍ତି ତିଆରି କରନ୍ତି ଏତେ ଏତେ ଉଞ୍ଚା କରିବ ଯେମିତି ସେମିତି ସାଜ ସଜା ବି ସେମିତି କରିବେ ମାନେ ଏତେ ବଢିଆ ସେ କରନ୍ତି ଆଉ କଣ କହିବି ବଳଦକୁ ତ ମାସେ ଆଗରୁ ପୁରା ତା କାନ କତିରେ ଢୋଲ ବଜେଇକି ତାକୁ ଚଲେଇ ଚଲେଇ ଚଲେଇ ତାକୁ ଏତେ ବଧିରା କରିଦିଅନ୍ତି ଦେ ସେ ଠିକ୍ ଦଶହରା ବେଳକୁ ଆଉ କିଛି ଚଗଲା ଫଗଲା କିଛି ଯେମିତି ମାନେ ମାରନ୍ତି କି କଣ ସେ ସେମିତି କିଛି ବି ହୁଏନି ସେ ପୁରା ସାଧାରଣ ହେଇଯାଏ ଲୋକମାନେ ବହୁତ ବହୁତ ଲୋକ ଆସିକି ତା ସାଙ୍ଗରେ ଫଟୋ ଉଠାନ୍ତି। ଏୟ ତାକୁ ଧରନ୍ତି ତାକୁ ଗେଲ କରନ୍ତି କିଛି କିଛି ବି କହିନି। ମାନେ କହିନି ତ ସେ କଥା କହିପାରିବନି କିଛି ମାରାମୁରି ବି କରେନି କିଛି ବି ସେ କରେନି। ଆଉ ସେଥିଲାଗି ଦଶହରା ରେ ପୁରା ଆମର ଏପଟେ ପୁରା ବହୁତ ଭଲସେ ମାନେ ପୁରା ବିଖ୍ୟାତ ହେଇଗଲାଣି ଆଉ।
ଆଉ କେମିତି ସଜାନ୍ତି ସେ ବଳଦଟା କୁ?
ସଜାନ୍ତି ତାଙ୍କ ସିଙ୍ଗଠୁ ଯେ ତା ଗୋଡ ତା ଗୋଡରେ ଝୁଣ୍ଟିଆ ଯୋଉ ପାଉଁଜି ଟାଇପ୍ ପାଉଁଜି କୁହନ୍ତିନି କି ସେଇ ପୁରା ଝୁମୁକା ବାଲା ପାଉଁଜି ଲଗେଇ ଦିଅନ୍ତି। ଆଉ ତା ଗୋଡଠୁ ଯେ ହଁ ଘୁଙ୍ଗୁର ତ ଲଗାନ୍ତି ସେରା ଏପଟେ ଆମର ପାଉଁଜି କୁ ବି କୁହନ୍ତି।
ଅହ।
ଆମେ ଧର କହୁଛେ କି ଆମେ ପାଉଁଜି ଲଗେଇଛେ ସେମିତି ତାଙ୍କ ଆଡେ ବି ସେଇ ଘୁଙ୍ଗୁର ରା କୁହାଯାଏ କି ପାଉଁଜି। ସେ ସେରା ବି ଲଗାନ୍ତି। ଯେମିତି ଅଧିକ ସାଉଣ୍ଡ ହବ ବୋଲି ମାନେ ଅଧିକ ଶବ୍ଦ ଶୁଣାଯିବ ସେମତି। ସେ ଲଗାନ୍ତି ବେକରେ ସେମିତି ବଡ ବଡ ଘୁଙ୍ଗୁର ପୁରା ଘଣ୍ଟ ଘଣ୍ଟି ଟାଇପ୍ ସେ ପୁରା ଲଗାନ୍ତି ଯେମିତି ଘଣ୍ଟି ବାଜେ ସେମିତି ଲାଗାନ୍ତି। ପୁରା ମୁଁ ଯୋଉ ତାଙ୍କ ସିଂଙ୍ଗ ଦିଟା ପୁରା ଫୁଲରେ ସଜେଇ ଦିଅନ୍ତି ଯେ କହନି କହନି। ସବୁ ତାଙ୍କ ଦେହକୁ ତାଙ୍କ ଦେହ ପରେ ଗୋଟେ କଣ ମାନେ ଗୋଟେ ଏମିତି ଗୋଟେ ପକେଇ ଦିଅନ୍ତି ଯେମିତି ମାନେ ବସିଲା ମାନେ ଯଦି ପ୍ରଭୁ ବସିବେ ଯେମିତି ଶିବ ଠାକୁର ଆଉ ବସିବେ କି ସେମିତି ପକେଇ ଦିଅନ୍ତି ଗୋଟେ ଆସନ ନେଇକି ପୁରା ମ ବହୁତ ବଢିଆ ସେ ସଜାନ୍ତି ଆଉ ମାଆଙ୍କର ଯୋଉ ମୂର୍ତ୍ତି ରା ତିଆରି କରନ୍ତି ତାକୁ ତ ଦେଖିଦେଲେ ପୁରା ଆଖି ପୁରା ପୁରୀଯାଏ। ସେ ବହୁତ ଭଲସେ ସଜାନ୍ତି ଆଉ ପୁରା ବେଲୁନ ଫୁଲ ସବୁ କିଛି ଏମିତି ଲଗେଇ ଦିଅନ୍ତି ସଜେଇ ଦିଅନ୍ତି ପୁରା ଏଇଠୁ ତ ପୁରା ଗୋଟେ କିଲୋମିଟର ପର୍ଯ୍ୟନ୍ତ ପୁରା ସେ ସଜାନ୍ତି ସେମାନେ।
ଓହୋ କଟକରେ ଯେମିତି ହୁଏ ଭଲ ଭାବରେ ସେମତି ହୁଏ କି?
ହଁ ହଁ ସେମିତି ପୁରା। ସେମିତି ତ ହେଇପାରିବନି ଯେହେତୁ ସେଠି ପୁରା ଭଲସେ ହୁଏ କିନ୍ତୁ ଏଇଠି ତାଠୁ ଟିକେ କମ୍ ରେ କିନ୍ତୁ ବହୁତ ଭଲ ସଜାନ୍ତି। ଆଉ ସଜାନ୍ତି ଫୁଣି ଏତେ ଅସଂଖ୍ୟ ଅସଂଖ୍ୟ ଲୋକ ହୁଅନ୍ତି। ମାନେ ବହୁତ ଲୋକ ହୁଅନ୍ତି ଆଉ ସେଠି ବି ଦୋକାନ ବଜାର ବହୁତ ପଡେ ସବୁ ଲୋକ ସେଠିକି ଯାଆନ୍ତି ବୁଲାବୁଲି କରନ୍ତି। ସେଠି ବି ଆମର ମାସେ ପର୍ଯ୍ୟନ୍ତ ରହେ ପୁରା।
ମୁଁ କଟକରେ ଥରେ ଖାଲି ଯାହା ଦେଖିଚି ଦୁର୍ଗାପୂଜା। ଚାନ୍ଦି ମେଢ ଦେଖିଚି ଭଲ ଲାଗିଥିଲା ଆଉ କାହିଁକି କେବେ ଯାଇନି।
ହଁ?
ହୁଁ।
ଆମ ଗାଁ କୁ ଯଦି ହବ କେବେ ଗୋଟେ ଆସ।
ତମ ପଟେ କଣ ଚାନ୍ଦି ମେଢ଼ ହଉଛି?
ଚାନ୍ଦି ମେଢ ହଉନି। କିନ୍ତୁ ସେମିତି ମେଢ ହଉଛି, କିନ୍ତୁ ବଢିଆ ସେ କରୁଛନ୍ତି ପୁରା। ଗୋଟେ ଦିନ ଆସିକି ଏପଟେ ବୁଲିକି ଯାଆ।
ହଁ ନିଶ୍ଚିତ ଯିବା କୋଉଦିନ ଗୋଟେ ଫାଙ୍କା ହେଇକି ନା। ଦଶରା ବେଳକୁ ଟିକେ ଟାଇମ ବାହାର କରିକିନା ଯିବି ଆଉ।
ହଁ, ତାହେଲେ ଠିକ ଅଛି ଆମର ମାସେ ପର୍ଯ୍ୟନ୍ତ ପଡେ ପୁରା ଦୋକାନ ବଜାର।
ହୁଁ, ଆଉ ଗଣେଶ ପୂଜା ବି ହୁଏ ନା ନାଇଁ, ଖାଲି ଦଶରା ଟା ତମ ପଟେ ହୁଏ?
ଗଣେଶ ପୂଜା ବି ଏଠି ସେମିତି ହୁଏ। ଗଣେଶ ପୂଜା ଟା ସେମିତି ଏଇ ଚାରି-ପାଞ୍ଚ ଜାଗାରେ ପୁରା ମୂର୍ତ୍ତି ତିଆରି ହୁଏ। ଆମ ଏଇ ଘର ପାଖରେ ବି ସବୁ ହୁଏ। ମାନେ ବହୁତ ହୁଏ। ଆମେ ତ ପୂଜା ଦିନ ଟା ଆଙ୍କ ପୁରା ଗଣେଶ ପୂଜାରେ ପୁରା ବୁଲି ବୁଲ ବୁଲି ଆମ ଗୋଡ ହାତ ।
ଆମ ପଟେ ଗଣେଶ ପୂଜା ବଢିଆ ହୁଏ। ଦୁର୍ଗା ପୂଜା ଟିକେ କମ ହୁଏ। ହୁଏନି ହେତେ ଦୁର୍ଗା ପୂଜା ଟା। ଗଣେଶ ପୂଜା ଟା ଯେତେଟା କ୍ଲବ ପିଲା ସମସ୍ତେ ଗୋଟେ ଗୋଟେ ମୃତ୍ତି କରନ୍ତି, ବଢିଆ ମାଇକି ଫାଇକି ବଜେଇକି ଟେଣ୍ଟ୍ ମାରନ୍ତି, କମ୍ପିଟିସନ ଚାଲେ ତାଙ୍କ ତାଙ୍କ ଭିତରେ। କିଏ କେତେ ସଜେଇ ପାରବ। କିଏ କେତେ ମାନେ ଡିଜାଇନ କରିକିନା ଆ ଲୋକଙ୍କୁ ଉତ୍ସାହିତ କରିପାରିବ ଆଉ। ମେଲୋଡି ପାର୍ଟି ଡାକନ୍ତି। ଆଉ ଯାତ୍ରାପାଟି ବି ପକେଇଲେଣି ଗ ଗଣେଶ ପୂଜାରେ। ବଢିଆ କରନ୍ତି ପୁରା।
ହଁ, ଆମର ଏପଟେ ତ ଗଣେଷ ପୂଜାରେ ଆମେ ଝିଅରା ବୋଲି ଆମେ ପାଠଶାଠ ପଢୁଛୁ, ଆମେ ଆମେ ହଉ କି ସେ ଯିଏ ବି ହଉଛି। ବଞ୍ଚି ଥିବା ପର୍ଯ୍ୟନ୍ତ ସମସ୍ତଙ୍କର ପାଠଟା ଦରକାରେ। ସେଥିଲାଗି ସମସ୍ତେ ବି ଏଠି ଆମର ଓଷା କରନ୍ତି। ଆମ ଘରେ ତ ସମସ୍ତେ ଓଷା କରନ୍ତି। ତମ ଘରେ ସମସ୍ତେ ଓଷା କରନ୍ତି ନା ତମେ ଏକୁଟିିଆ ଖାଲି କର?
ନାଇଁ ନାଇଁ ସମସ୍ତେ କରନ୍ତି ନା। କ୍ଲବ ପିଲା ମାନେ ମୂର୍ତ୍ତି ତିଆରି କରନ୍ତି। କିନ୍ତୁ ଆମେ ଯୋଉମାନେ ଘରେ ଥାଉ ବି ଆମେ ହଉଛି ସେଦିନ ଅରୁଆ ଖାଉ ଉଷୁନା ଖାଉ ନା। ଅରୁଆ ଖାଇକି ଆମେ ବି ସେମିତି ମାନେ ଯାଇକି ସେଠି ପୁଷ୍ପାଞ୍ଜଳି ଦେଇକି ଆସୁ ଠାକୁରଙ୍କୁ।
ହଁ, ହଁ?
ହୁଁ।
ତମର ସେଠି କେତେବେଳକୁ ପୂଜା ସରେ?
ଆମର ପୂଜା ସରିଲା ବେଳକୁ ମାନେ ଚାରିଟା-ପାଞ୍ଚଟା ହେଇଯିବଣି। ଗୋଟେ-ଗୋଟେ-ଗୋଟେ-ଗୋଟେ ସରି ସରି ପୁରା ସରିଲା ବେଳକୁ ରାତି ଦଶ ହେଇଯିବ।
ହଁ?
ବହୁତ ଲେଟ ରେ କରନ୍ତି। ମାନେ ବ୍ରାହ୍ମଣ ବି ଏତେ ମିଳନ୍ତିନି ବହୁତ ଠାକୁର କରନ୍ତି ନା। ମାନେ ଖାଲି ତ କ୍ଲବ ପିଲା ମାନେ କରନ୍ତିନି, ଟିଉସନ ମାନଙ୍କରେ କରନ୍ତି। ଆଉ ଟିଉସନ ତ ଚାରିଆଡେ ମାଳ ମାଳ। ଟିଉସନ, ସ୍କୁଲ, କ୍ଲବ ବ୍ରାହ୍ମଣ ଏତେ ମିଳନ୍ତିନି। ସମସ୍ତଙ୍କର ପୂଜା ସାରି ସାରି ସାରି ସମ୍ପୂର୍ଣ୍ଣ ପୂଜା ସରିଲା ବେଳକୁ ରାତି ଦଶ ଏଗାର ହେଇଯାଏ।
ହଁ ଏତେ ଡେରି ହୁଏ ନା?
ହୁଁ।
ତ ତମର ସେପଟେ କଣ ଯୋଉ ମାନେ ଭୋଗ ଟିକେ ଅଧିକ କରନ୍ତି ନା କମ କରନ୍ତି?
ନା ନା ବେଶୀ କରନ୍ତି ନା‌‌।
ତାହେଲେ ଲୋକ ହେପଟୁ ଅଧିକ ହୁଅନ୍ତି ନାଇଁ କି?
ହଁ ହଁ ଲୋକ ପୁରା ଆମ ଗାଁ ପାଖ ଗାଁ ମାନେ ଆମର ଗୋଟେ ବଡ ପଞ୍ଚାୟତଟା ପଞ୍ଚାୟତ ମାନେ ସବୁ ଯୋଉ ଗୋଟେ ପାଞ୍ଚଟା ଗାଁ ର ଇଏ ତା ପାଖ ଆଖ ଯେ ଜେତକ ଗାଁସବୁ ସବୁ ଆସନ୍ତି ଆମ ଗାଁକୁ ଗଣେଶ ପୂଜା ଦେଖିବା ପାଇଁ।
ଓହୋ।
ଭୋଗ ହୁଏ ଖାଲି ନଡିଆ, କଦଳୀ, ସେଉ, ବୁନ୍ଦି, ରାଶି ଲଡୁ ଆଉ ଫଳ ସବୁ ପ୍ରକାରର ମିଶେଇକି ବଢିଆ ଭାବରେ ଭୋଗ କରନ୍ତି ଲଡୁ ଗଣେଶଙ୍କର ଯୋଉ ଲଡୁ ନୁହେଁ କି? ଲଡୁ ବି ଗୋଟେ ଏକ୍ସଟ୍ରା କରନ୍ତି ମାନେ ସବୁ କ୍ଲବ୍ ପିଲାମାନଙ୍କ ତାଙ୍କ ତାଙ୍କ ଭିତରେ କିଏ କେତେ ବଡ ଲଡୁ ବନେଇ ପାରିବ। ବଡ ବଡ ଲଡୁ ବନେଇକି ସବୁ ରଖନ୍ତି ଠାକୁରଙ୍କ ପାଖରେ ସେଇଟା ବି କମ୍ପିଟିସନ୍ ଗୋଟେ ହୁଏ। ପ୍ରତିଯୋଗିତା।
ହଁ ଆମର ଏଠି ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରନ୍ତି କିଏ ଯୋଉଁ ମୂଷାଙ୍କ ଉପରେ ଗଣେଶ ଠାକୁର କରନ୍ତି। ନହେଲେ ଗଣେଶ ଠାକୁର ଆଗରେ ମୂଷାକୁ ରଖନ୍ତି। ଏମିତି ସବୁ ଆମର ଏପଟେ କରନ୍ତି ତମର ହେପଟେ କେମିତି କଣ କରନ୍ତି?
ଆମର ଥରେ କରିଥିଲେ ମୁଗ ଡାଲି। ନାଇଁ ଯୋଉ ଖାଲି ଯୋଉ ଗୋଟା ନେଳି ନେଳି ମୁଗ ନୁହଁ କି? ପୁରା ଗଣେଶ ଠାକୁରଙ୍କ ଦେହହାତ ଚାରିଆଡେ ପୁରା ଖାଲି ମୁଗ ଦିଆ ହେଇଥିଲା ବଢିଆ ଦେଖାଯାଉଥିଲା। ଆଉ ଗୋଟେ କରିଥିଲେ କଏନ୍ ଖାଲି ଟଙ୍କିିକିଆ କଏନ୍ ରେ ଗୋଟେ ଗଣଶେ ଗଣେଶ ଠାକୁର ତିଆରି ହେଇଥିଲା ଆଉ ଗୁରେ କରିଥିଲେ କାଚ ବାଟି ନୁହେଁ କି? କାଚ ବାଟିରେ ହେଇଥିଲା। ଆଉ ସାରୁ ପତ୍ରରେ ଯେମିତି କରନ୍ତି ବଡ ବଡ ଯୋଉ ସାରୁ ପତ୍ର ଦେଇକି ନା ସେଇ ଷ୍ଟାଇଲ୍ ର ଗୋଟେ ହେଇଥିଲା ଆ ଆଉ ଗୋଟେ ହେଇଥିଲା ଅରୁଆ ଚାଉଳରେ। ଅରୁଆ ଚାଉଳକୁୁ କଲର କରିକିନା ମାନେ ହଳଦିଆ ଲାଲ୍ ଅଲଗା ଅଲଗା ରଙ୍ଗ ଦେଇକିନା ତାକୁ ଗଣେଶ ଗଣେଶ ଠାକୁର ତିଆରି କରାହେଇଥିଲା ଏମିତି ବହୁତ୍ କରନ୍ତି ଆଉ।
ଯାଇ ହଉ ତମର ଏତେ ଭଲ ହୁଏ ତାହେଲେ ମୁଁ କୋଉଦିନ ଗୋଟେ ଯିବି ଆଉ ଏଇ ବର୍ଷ ଯାହାହେଲେ ବି ତମ ପଟକୁ ଯାଇକି ଟିକେ ଦେଖାଦେଖି କରିବି ଆଉ।
ହଁ ଏଇଟା ତ ହେଲା ଜୁନ ମାସ ଜୁନ ତ ସରିବ ଧର ଜୁଲାଇ ଅଗଷ୍ଟ ଅଗଷ୍ଟ ମାସରେ ତ ଗଣେଶ ପୂଜା ହୁଏ। ଆଉ ମଝିରେ ଜମା ମାସେ ଦେଢ ମାସେ ରହିଲା ଆସିବ ନିଶ୍ଚିନ୍ତ ବୁଲିକିନା ଯିବ। ମୁଁ ତମକୁ ଗଣେଶ ପୂଜା ଥିବ ଦୁଇ ଦିନି ଫୋନ୍ କରି ଦେବି ଆଗୁଆ ତମେ ରେଡ଼ି ହେଇକି ଥିବ ଆସିବ ହେଲା।
ହଁ ଆଉ ହଉ ତାହେଲେ ଦଶହରା କୁ ଆଉ ଗଣେଶ ପୂଜାକୁ ଏଇ ବର୍ଷ ତମ ସେପଟକୁ ଯିବି ଆଉ ଆଉ ତମେ ଆଜି କଣ ଖାଇଛ?
ଆଜି ଖାଇଛି ଦେଶୀ ଚିକେନ୍।
ଦେଶୀ ଚିକେନ୍ ହେରା କେମିତି କଣ କରନ୍ତି?
ଦେଶୀ ଚିକେନ୍ କେମିତି କଣ କରନ୍ତି ଚିକେନ୍ ଯେମିତି କରୁଛ ସେମିତି ଦେଶୀ ଚିକେନ ଟା ଅଲଗା କଣ ହେଲା। ଦେଶୀ ଚିକେନ ମାନେ ଟି ତ ଅଧିକା ଟାଇମ ସିଝିବ ସେଇଟାକୁ ଖାଲି ଟିକେ କଷିଲା ବେଳେ ଧ୍ୟାନ ଦେବାକୁ ପଡିବ। ଜଣେ ଜଣେ ତ ପ୍ରେସରରେ କରିଦିଅନ୍ତି। ହେଲେ ମୁଁ ପ୍ରେସର ରେ କରିନଥିଲି କଡେଇରେ ହିଁ କରିଥିଲି।
ଚୁଲିରେ ନା ଗ୍ୟାସ ରେ?
ଗ୍ୟାସ ରେ କରିଥିଲି ଗ୍ୟାସ କୁ ପୁରା ସ୍ଲୋ କରୁକି ନା ତାକୁ ଧୀରେ ଧୀରେ ମାନେ ଦେଇକିନା ଆ କଷି କଷି କଷି କଷି ଟିକେ ଟିକେ ପାଣି ଦେଇଦେଇଗା କଷି କଷି ପୁରା ମାନେ ମା ସଟା ସିଜିବ ଅଲଗା ଲୋକମାନେ ବି ମୁଁ ଦେଖିଛି ପ୍ରେସର ରେ ସିଟି ଦେଇ ଦିଅନ୍ତୁ ଜଲ୍ଦି ସିଝିବା ପାଇଁ। ଦେଶୀ ଚିକେନ ଟା ଟିକେ ସିଜେନି ନା ଡେରିରେ ସିଜେ। ପ୍ରେସର ରେ କରନ୍ତି ହେଲେ ମୁଁ କରେନି ମୁଁ କଡେଇରେ ଆଜି ଭଲ ଭାଗରେ କରିଥିଲି। ସବୁ ମସଲା ଫସଲା ଠିକରେ କ୍ୱାନ ଦେଇକିନା କରିଥିଲି ବଢିଆ ଲାଗୁଥିଲା।
ଖାଲି ଏକୁଟିଆ ଖାଇଦବ ନା ମୋ ପାଇଁ ପଠେଇବ।
ନାମ ଏକୁଟିଆ ଖାଇନି ଆମେ ତିନି ଜଣ ଖାଇଛୁ ତମ କତିକି ପ ଏତେ ବାଟ ପ ତମେ ଗୋଟେ କାମ କରିବ। ଶୁଣ ଗୋଟେ କାମ କରିବ ତମେ ଦେଶୀ ଚିକେନ କିଣିକି ଆଣିବ। ହେଲା ମୁଁ ବତେଇଦେବି କେମିତି କରିବ କରିକି ଖାଇଲେ ଜାଣିବ ଯେ ହେଟା ଜାଣିକି ମୁଁ କରିଦେଲି।
ହୁଁ ହୁଁ।
ହୁଁ ଏତେ ବାଟରୁ ଆଉ କଣ ଦେଇହବ କି କିନ୍ତୁ ଅଛି ଯଦି ପାଖରେ ଥାଆନ୍ତ ସାଙ୍ଗେ ସାଙ୍ଗେ ମାନେ ନେଇକି ଦେଇ ଦେଇଥାନ୍ତି।
ନାଇଁ ନାଇଁ ତାହେଲେ ମୁଁ ଗଲେ ତମେ କରିକି ଦେବନି ନା ଆଉ ଆଉ ହେମିତି
ହୋଉ ନହେଲେ ସେଇଆ କର ପଳେଇଆସ ଏ ଆସିଲେ ବନେଇକି ଦେଖେଇଦେବେ ଏକାଥରେ କେମିତି କରାଯାଏ। ଏକାଥରେ ଖାଇକି ଯିବ ଆଉ।
ହଉ ତାହେଲେ ମୁଁ ଏଥର ଗଲେ ତମଠୁ ଶିକିବି ଆଉ ଖାଇବି ଧରିକି ଆସିବି ବି। ଆଉ କଣ କରିଥିବ ନା ଖାଲି ସେଇ ଚି ଦେଶୀ ଚିକେନଟା କରିବ?
ନା ନା ଖାଲି ଆମେ ସିନା ଖାଇଲୁ ଖାଲି ଚିକେନ କରିକି ଖାଇଦେଲୁ ତମେ ଆଇଲେ ଆଉ କଣ ସେମିତି କରିବୁ କି? ତା ସାଇଡ ରେ ଟିକେ କାକୁଡି ଟମାଟୋ ସାଲାଡ କରିବୁ ଦହି ଦେଇକି। ଖାଲି ଟିକେ ଡାଲି କରିବା ମାନେ ଯୋଉ ହୁଁ ବଳଳିଆ ବହଳିଆ ଟିକେ ଭଲ ଡାଲି କରିବା। ଆଉ ଗୋଟେ କଲରା ଆଳୁ ଚିପ୍ସ କରିଦେବା। ଯେମତି ଆଇଟମ ଟା ଗୋଟେ ପାଞ୍ଚ ପ୍ରକାର ଥିବ ଭଲ ଦେଖା ଯାଉଥିବ ସେମତି କରିକି ଖାଇଲେ ଭଲ ଲାଗିବ।
ହଁ ବଢିଆ ଆଉ ତାହେଲେ ଆଉ।
ହଁ ହଁ।
ତମେ ଦେଲେ ଭଲ ହଁ ମୁଁ ତ ଯିବି ମୁଁ ତ ସେ ଦେଶୀ ଚିକେନ ଶିଖିନଥିଲି। କି ଅଲଗା କିଛି ବି ବେଶି କିଛି ମୁଁ ଶିଖିନି ଖାଲି ଆଳୁ ଭଜା କୁ ଆଉ ଭାତ ଶିକିଛି।
ହୁଁ ହୁଁ ଜାଣିଚି।
ହଉ ତାହେଲେ ଆଉ ତମେ ତାହେଲେ ରୁହ ଆମେ କେତେବେଳେ ପରେ କଥାହବା ଆମ ଆଡେ ଏଠି ବର୍ଷା ଆସିଲାଣି। ଆଉ ଚଚଡି ବି ମାଇଲାଣି ସେଥିଲାଗି ମୁଁ ରହୁଛି ହେଲା ପରେ କେତେବେଳେ କଥା ହେଇଯିବା ଆଉ।
ହଉ।